ହଁ କୂଅ।
ହୁଁ ତ ଆମେ କୋଉଠି ଥିଲେ ସେ ପ୍ରାଥମିକ ଶିକ୍ଷା ପାଖରେ ଥିଲେ ଠିକ୍ ଅଛି ପ୍ରା ପ୍ରାଥମିକ ଶିକ୍ଷା ଟା ଯେମିତି ମୁଁ ତମକୁ କହିଲି କି କଣ ମାନେ ଭିତିଭୂମି ଆଚ୍ଛା ପ୍ରାଥମିକ ଶିକ୍ଷା ବିଷୟରେ ତ ମୁଁ କହିଲି ତମେ ଟିକେ ଆଧୁନିକ ଶିକ୍ଷା ବିଷୟରେ ମତେ କଣ କହିଲ।
ଆଧୁନିକ ଶିକ୍ଷା ନା
ହୁଁ।
ହଁ ଆ ଆଧୁନିକ ଶିକ୍ଷା ମାନେ କଣ ଯେମିତି ଆମର ରହିଲା ବିଜ୍ଞାନ ପ୍ରଯୁକ୍ତି ବିଦ୍ ଦ୍ୟା ଆଉ କଣ ଡିଜିଟାଲ ଉପକରଣର ବ୍ୟବହାର ଡି ଡିଜିଟାଲ ଉପକରଣ ମାନେ ଜାଣିପାରୁ ଚତ ଇଣ୍ଟରନେଟ୍ ବ୍ୟବହାର କଲେ ମୋବାଇଲ ଫୋନ ଇତ୍ୟାଦି ଏଇଗୁରା ସବୁ ଆଉ କଣ ଏହା ଶିକ୍ଷିବାକୁ କଣ ଅଧିକ ସହଜ କରେ ଆମେ ଆକୁ ବ୍ୟବହାର କରି କଣ ଆମର ଆମେ କଣ ସମୟକୁ ବଞ୍ଚେଇ ପାରିବା ଆମ ଶିକ୍ଷା କଣ ଜଲଦି ଆମେ ଆଗ ତ କଣ ଉନ୍ନତି କରିପାରିବା ବହୁତ ଶୀଘ୍ର ଆମେ କାମଟାକୁ ସହଜରେ କରିିବି ମଧ୍ୟ ପାରିବା। ଆଉ ଏଇଟା କଣ ଆମେ କଣ ଅଧିକ ଆକର୍ଷଣୀୟ ମଧ୍ୟ କରିପାରିବା ଆଉ କଣ ଅଧିକ ଫଳପ୍ରଦ ମଧ୍ୟ କରିପାରି। ଏଇଡିଜି ଆମର ଏଇ ଯୋଉ ରହିଲା ହଁ ଏଇ ଆଧୁନିକ ଶିକ୍ଷାର ବିଷୟତା ବହୁତ
ଆଚ୍ଛା ଆଚ୍ଛା ତମେ ଜାଣିଛ ଏବେ ଅନଲାଇନ ଶିକ୍ଷା ବେଶୀ ଇଏ ହଉଛି ଅନଲାଇନ ମାଧ୍ୟମରେ ଲୋକମାନେ ପଢି ପାରୁଛନ୍ତି ସବୁ ଜିନିଷ ଜାଣି ପାରୁଛନ୍ତି।
ହଁ ମୁଁ ମଧ୍ୟ ଅନଲାଇନ ଶିକ୍ଷା କରେ।
ହଁ ଜାଞ୍ଚ କଣ ପାଇଁ କାରଣ ଆମର ଯେତେଳେ ଆଗରୁ ଏଇ ବ୍ୟବସ୍ଥା ନଥିଲା ଯେତେବେଳେ କରୋନା ଆସିଲା ଦୁଇ ହଜାର ଉଣେଇଶି ମସିହାରେ ସେତେବେଳେ ଯେ ତାର ସବୁଥିରେ ପ୍ରଭାବ ପକେଇଲା ସ୍ଵାସ୍ଥ୍ୟ ହେଲା ଯିବା ଆସିବା ଆମର ମାନେ ଯୋଗାଯୋଗ ସବୁ ସେତେଳେ ପ୍ରଭାବ ପକେଇଲା ଶିକ୍ଷାରେ ବି ବହୁତ ପ୍ରଭାବ ପକେଇଲା ଲୋକମାନେ ବାହାରକୁ ତ ଯାଇ ପାରିଲେନି। ଛୁଆମାନେ ତ ଘରୁ ବାହାରି ପାରିଲେନି ତ ସେମାନେ ପାଠ ପଢିବେ କେମିତି ସବୁ ଯେତେବେଳେ ସ ସ୍କୁଲ ଫୁଲ ବନ୍ଦ ହେଇଗଲା। ସେତେବେଳେ ଏଇ ଅନଲାଇନ ଶିକ୍ଷା ଟା ହିଁ ଆସିଥିଲା ମାନେ ଆମେ ଘରେ ବସିକି ଶି କ୍ଷା ଗ୍ରହଣ କରିପାରୁଥିଲେ ଆଉ ଆମର ସମୟ ବି ସମୟ ହଁ ସମୟ ବି ରହୁଥିଲା ଆମେ ଘରେ ରହିକି ସଳ ସରଳରେ ବୁଝି ବି ପାରୁଥିଲେ। ଆଉ ଆମର ଧନ ବି ସଞ୍ଚୟ ହଉଥିଲା ଆମେ ଯଦି ଗୋଟେ ବାହାରେ ଯାଇକି କୋଉଠି ରହିକି ପଢିବା ଆମର କେତେ ଟଙ୍କା ଖର୍ଚ୍ଚ ହବ କିନ୍ତୁ ଆମେ ଯଦି ଘରେ ରହିକି ଅଳ୍ପ ପଇସାରେ ଏ ସେଇଟାକୁ କିଣିକି ଆମେ ପଢ଼ିପାରିବା ତାହେଲେ ଆମର ଅଳ୍ପ ପଇସାରେ ଆମେ ଭଲ ଠେ ଭଲସେ ପଢି ପାରିଲେ ତ ଆମର ଧନ ସ ସଞ୍ଚୟ ହେଲା ତା ସହିତ ସମୟ ବି ସଞ୍ଚୟ ହେଲା ଆଉ
ହଁ
ହୁଁ ଅବଶ୍ୟ ଆର କିଛି ମାନେ ଅ କାରଣ ଅ ମାନେ ଅଛି ନେଗେଟିଭ ବି ଅଛି ନକରାତ୍ମକ ବି ଅଛି କିନ୍ତୁ କିନ୍ତୁ ଏଇଟା ଉପଯୋଗୀ ଯଦି ଆମେ ତାକୁ ଠିକ ଭାବରେ ବ୍ୟବହାର କରିପାରିବା। ତାହେଲେ ତାହେଲେ ଆମକୁ ବହୁତ ଲାଭ ପ୍ରଦୟା ପ୍ରଦାନ କରିବା ଇଏ। ହୁଁ ଜାଣିଛ ଆଉ ଗୋଟେ ହଉଛି। ଶୃଙ୍ଖଳା ମାନେ ଶିକ୍ଷା ଆଉ ଶୃଙ୍ଖଳାର ମାନେ ବହୁତ ଗଭୀର ସମ୍ପର୍କ। ମାନେ ଯଦି ଶୃଙ୍ଖଳା ନଥିବ ଶିକ୍ଷା ହଉଛି ଅସମ୍ପୂର୍ଣ୍ଣ। ଯଦି ଆମେ ବିଶୃଙ୍ଖଳିତ ହେଇକି କୌଣସି ଗୋଟେ ଶିକ୍ଷାକୁ ଗ୍ରହଣ କରିବା। ତାହେଲେ ତାହା କିଛି ଲାଭପ୍ରଦ ହବନି ଆଉ ସେ ଶିକ୍ଷା ଆମର କିଛି କାମରେ ବି ଆସିବନି। ତ ସେମାନେ ଶୃଙ୍ଖଳା ଛାତ୍ର ମାନଙ୍କୁ ନିୟମିତ ଅଧ୍ୟୟନ କରିବାରେ ସାହାଯ୍ୟ କରେ।
ଆଚ୍ଛା ତମେ ଦେଖିଥିବ ଯୋଉମାନେ ଶୃ ଙ୍ଖଳିତ ପିଲାମାନେେ ସେମାନେ କଣ ବହୁତ ଶୀଘ୍ର ମାନେ ଶିଖି ଯାଆନ୍ତି ବହୁତ ଆଗକୁ ଯାଆନ୍ତି। ଅଧିକ ଯୋଉମାନେ ଚଗଲା ହଉଥିବେ ବଦମାସି କରୁଥିବେ ଶୃଙ୍ଖଳିତ ନଥିବେ ସେମାନେ ବହୁତ ପଛରେ ରହିଯାଆନ୍ତି।
ବହୁତ ପଛ ରହିଥାଆନ୍ତି। କାରଣ ସେମାନେ ତାଙ୍କ ଜୀବନରେ ସଫଳତା ହାସଲ କରିପାରନ୍ତିନି କାରଣ ତାଙ୍କର ନିୟମୀ ଅଛି। ତା ନିୟମ ନିହତ ନଥାଏ। ମାନେ ନିୟମିତତା ମାନେ କଣ କହିଲ ସବୁଦିନ ପଢିିନଥିବ ଧଣ ଦିନେ ପାଞ୍ଚ ଘଣ୍ଟା ପଢିଥିଲେ। ତାପରେ ପାଠ ପଢିବନି। ସେମିତି ହେଲେ ହେଇପାରିବନି ସବୁଦିନ ନିୟମିତ ପାଠ ପଢିବାକୁ ପଡିବ।
ଆଚ୍ଛା ତମେ ଆଉ ଜାଣିଚ କି ନା ଶିକ୍ଷା ଆଉ ଜାତୀୟ ବିକାଶର ସମ୍ପର୍କ କଣ? ଶିକ୍ଷା ତ ଆମେ ଜାଣିଲେ ପାଠ ପଢିବା। ତ ଜାତୀୟତା ସହିତ ତାର ସମ୍ପର୍କ କଣ?
ଆଁ ତମେ ଟିକେ ଜାଣିଲ ଏ ବିଷୟରେ କଣ କହିଚ କଣ ଜାଣିଚ ମତେ ଟିକେ କହିଲ?
ଜାତୀୟ ମତଲବ୍ ଜାତୀୟ ମାନେ ଯେମିତି ରହିଲା ଜଣେ ଶିକ୍ଷିତ ନାଗରିକ କଣ ଦେଶରେ ଉନ୍ନତିର ଅବଦାନ ର ଖନ୍ତି। ଆଉ କଣ ଶିକ୍ଷା ଦ୍ଵାରା ସେ କଣ ବୈଜ୍ଞାନିକ ହେଇପାରେ। ଡାକ୍ତର ମଧ୍ୟ ହେଇପାରେ ଯିଏ ଆମକୁ ଚିକିତ୍ସିତ କରନ୍ତି ଚିକିତ୍ସା କରନ୍ତି। ଶିକ୍ଷକ ଆଉ ଅନ୍ୟାନ୍ୟ କଣ ପେସାଦାର ବ୍ୟକ୍ତି ସୃଷ୍ଟି ହୁଅନ୍ତି। ଶିକ୍ଷି-ଶିକ୍ଷକତା ତମେ ଜାଣିଲ ଶି କ୍ଷକଙ୍କର ଭୂମିକା ଆମ ଜୀବନରେ କେତେ ଅଧିକ ଆଉ କଣ ଯେଉଁମାନେ ଦେଶକୁ ଆଗକୁ ନେଇ ପାରନ୍ତି ଏଇମାନେ କଣ ଜାତୀୟତାର ବିକାଶରେ ସୃଷ୍ଟି କରନ୍ତି। ଯେମିତି ଆମ ଦେ ଶର ଉନ୍ନତିରେ କଣ ଏଇ ଶି-ଶିକ୍ଷା ହିଁ ଗୋଟେ ମାର୍ଗଦର୍ଶକ। ଏହା ହିଁ ପିଲାମାନଙ୍କୁ ଶିକ୍ଷିତ କରେଇକି ଆମ ଦେଶର ଉନ୍ନତି କରିବାରେ ସାହାଯ୍ୟ କରାଏ।
ଆଚ୍ଛା ଜାଣିଚ ଶିକ୍ଷାରୁ କେମିତି ଅଜ୍ଞାନତା ଦୂର ହୁଏ? ମାନେ ଶିକ୍ଷାକୁୁ କୁହାଯାଏ ଜ୍ଞାନର ଆଲୋକ ହେଲା। ଜ୍ଞାନର ଆଲୋକୁ ପ୍ରଦାନ କରେ ହୋଉଚି ଶିକ୍ଷା ମା
ଛୋଟବେଳୁ ଆମ ଶିକ୍ଷକ ଏଇ ଏଇ କଥା କହି ଆସନ୍ତି।
ହଁ। ମାନେ ଅନ୍ଧବିଶ୍ବାସ ଆଉ କୁସଂସ୍କାର ଏ ସବୁ ଯେତିକି ମନରେ ଅଛି ସେ ସବୁ ଆମକୁ ଶି କ୍ଷା ଉପଯୁକ୍ତ ଶିକ୍ଷା ହିଁ ଆମ ମନରୁ ଏ ସବୁ ବାହାର କରିପାରିବ। ଯଦି ଆମେ ଶିକ୍ଷି ତ ସବୁବେଳେ ଦେଖିଥିବ ଶିକ୍ଷିତ ବ୍ୟକ୍ତି ହିଁ ଠିକ୍ ନିଷ୍ପତ୍ତି ନିଅନ୍ତି। ଯୋଉମାନେ ଅଶିକ୍ଷିତ ଲୋକ ସେମାନେ କେବେ ଠିକ୍ ନିଷ୍ପତି ନେଇପାରନ୍ତିନି ହଁ। ଭୁଲ ନିଷ୍ପତି ନିଅନ୍ତି। ଯୋଉଟା ସେମାନଙ୍କ ସହିତ ସେମାନଙ୍କର ଆଖପାଖରେ ଥିବା ବ୍ୟ ଙ୍କ ଉପରେ ବି ପ୍ରଭାବ ପକାଏ, କିନ୍ତୁ ଯଦି ଆମେ ଉପଯୁକ୍ତ ଶି କ୍ଷା ନବା ଆଉ ଜଣେ ଭଲ ଶିକ୍ଷକଙ୍କ ଠାରୁ ନବା ତାହେଲେ ସେ ଟା ଆମକୁ କଣ କରିବ। ଆମ ମନରୁ ଅନ୍ଧବିଶ୍ଵାସ ହେଲା କୁସଂସ୍କାର ହେଲା ଯେତିକି ସବୁ ନକରାତ୍ମକ ଭାବନାରେ ସେ ସବୁକୁ ଦୂର କରିଦବା। ଆମେ ଶୃଙ୍ଖଳିତ ହେଇପାରିବା ଆମେ ଜୀବନରେ ଉନ୍ନତି କରିପାରିବା। ଏହା କ ଏହା କଣ କରିବ ଆମକୁ ଶିକ୍ଷା ହିଁ ଆମକୁ ଦେଇପାରିବ। ସେଥିପାଇଁ ତ ଦିନର ଆଲୋକ ବୋଲି କୁହାଯାଏ। ହୁଁ ହୁଁ ଆଚ୍ଛା କ ହଁ ଆଚ୍ଛା କହିଲ ମତେ ଗୋଟେ ଛାତ୍ରର କର୍ତ୍ତବ୍ୟ କଣ?
କହିବି ଆରେ ଶି କ୍ଷାରେ ତ ଛାତ୍ରର କର୍ତ୍ତବ୍ୟ ବୋହୁ ଯଦି ଶି ଯଦି ଛାତ୍ରଟି ଯଦି ତାର ଧ୍ୟାନ ମନ ଦେଇକି ନ ପଢିବ ତାହେଲେ ଶିକ୍ଷାର କୌଣସି ମୂଲ୍ୟ ହି ରହିବନି। ଏମିତି ଜଣେ ଛାତ୍ର କଣ ପ୍ରଧାନ କର୍ତ୍ତବ୍ୟ ହୋଉଚି କଣ ମନ ଦେଇକି ପାଠ ପଢିବ।
ପାଠ ପଢିବ।
ହଁ ସଦାବେଳେ କଣ ଶିକ୍ଷକଙ୍କୁ ସମ୍ମାନ କରିବ। ବିଦ୍ୟାଳୟର ନିୟମ ମାନିବ ଆଉ କଣ ଭଲ ଚରିତ୍ର ଗଠନ କରିବ ଆଉ ଯଦି ସେ ବି ଆଉ ଯଦି ସେ ନ ଶିଖିବ ନ ପଢିବ ତେବେ କଣ ତାର ସେ ଜାଣିପାରିବନି କିି ଶି କ୍ଷକଙ୍କୁ କେମିତି ତାଙ୍କ ବ୍ୟବହାର କରିବା ତାଙ୍କ ସାଙ୍ଗମାନଙ୍କ ସହିତ କେମିତି ବ୍ୟବହାର କରିବା ସମାଜରେ ସେ କଣ କେମିତି କାହା ସହିତ କଥା ହବ। କି କାହା କଥା ମାନିବ ନ ମାନିବ ନହେଲେ ଏମିତି ଯଦି ଶିକ୍ଷା ଶିକ୍ଷିତ ନଥିବ ତାହେଲେ କଣ ସମସ୍ତେ ତାକୁ ଯିଏ ଯାହା କହିବି କଣ ଓଲଟା ସିଧା ହିଁ କହିବ। ଯୋଉଟା ଭଲ ନୁହେଁ ଆଉ ତାଠାରୁ କଣ ଅନ୍ୟ ପିଲାମାନେ ବି ଅଛନ୍ତି ତାଠାରୁ ଭୁଲ କଥା ଶିକିବେ।
ହୁଁ। ଆଚ୍ଛା ଜାଣିଚ ଆମେ ଯୋଉ ପୁ ମୁଁ ତମକୁ ଯୋଉ କହିଲି ଶିକ୍ଷକଙ୍କର ଭୂମିକା ବୋହୁତ ଗୁରୁ ତ ପୂନ ଗୋଟେ ଚ୍ଛା ତ୍ର ଜୀବନରେ ସେମିତି ଆମେ ଶିକ୍ଷାରେ ପରିବାର ର ବି ବହୁତ ଭୂମିକା ରହିଚି। କଣ ପାଇଁ କହିଲା ପରିବାର ହଉଛି ଶିଶୁର ପ୍ରଥମ ବିଦ୍ୟାଳୟ ଯେତେବେଳେ ଛୁଆଟା ଜନ୍ମ ହୁଏ ତା ବାପା ମା ତାକୁ ଶିଖାନ୍ତି ତା ପରେ ତା ପରିବାରରୁ ହିଁ ସେ ଶିଖେ। ଯଦି ପିତା ମାତା ହିଁ ଗୋଟେ ଶିଶୁକୁୁ ଭଲ ଆଚରଣ ହେଲା କି ତାର ନୈତିକ କ ମୂଲ୍ୟବୋଧ କେମିତି ବଢିବ କି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରନ୍ତି ସେମାନେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କଲା ପରେ ସେମାନେ ବିଦ୍ୟାଳୟ ପଠାନ୍ତି ତାପରେ ଯାଇକି ଶିକ୍ଷକ ତାଙ୍କର ଗୁରୁ ହୁଅନ୍ତି। କିନ୍ତୁ ପ୍ରଥମେ ବାପା ମା ତାପରେ ଯାଇକି ପରିବାର ଗୋଟେ ପରିବାର ଯଦି ସବୁବେଳେ ଭଲରେ ରହୁଥିବେ ସୁଖ ଶାନ୍ତିରେ ରହୁଥିବେ ଆଉ କିଛି ଭଲ କଥାବାର୍ତ୍ତା ବ୍ୟବହାର ଥିବ ସେମାନଙ୍କର ତାହେଲେ ସେ ଛୁଆ ଟା ବି ସେ ପରିବାରରୁ ସେଇୟା ଶିଖିବ ଆଉ ଯଦି ସେମାନେ ସବୁବେଳେ ଅ ମାନେ ଖରାପ ଭାଷାରେ କ ଥା ହଉଥିବେ ମାରଧର କରୁଥିବେ ଏ ତୁ ତୁରେ କଥା ହଉଥିବେ ତ ସେ ପିଲା ଟା ବି ସେଇଭଳିଆ ହେ ଗଢି ଉଠିବ। ତେଣୁ ପରିବାର ର ଭୂମିକା ଗୋଟେ ମାନେ ଶିଶୁ ଜୀବନରେ ବହୁତ କିଛି କାରଣ ତାର ମୂଳ ନୈ ତିକ ମୂଲ୍ୟବୋଧ କାହାକୁ କେମିତି କଥାବାର୍ତ୍ତା କରିବା କାହା ସହିତ କେମିତି ମିଶିବା କେମିତି ନିଃସ୍ଵାର୍ଥପର ହବା ଏ ସବୁ ତାକୁ କରିବାରାରୁ ହିଁ ଶିଖ ଖୀବାକୁ ମିଳିଥାଏ ଆଚ୍ଛା କହିଲ ବୃତ୍ତିଗତ ଶିକ୍ଷା କଣ।
ବୃତ୍ତିଗତ ଯୋଉଟା ଆମେ ବହି ଦେଖିକି ପାଠ ପଢନ୍ତି ଯେମିତି ରହିଲା ଯେଉଁ ଶିକ୍ଷା କଣ ଯାହା ଦ୍ଵାରା ନିର୍ଦ୍ଦିଷ୍ଟ କାର୍ଯ୍ୟ କିମ୍ବା ଜୀବିକା ପାଇଁ କଣ ଦକ୍ଷତା ଅର୍ଜନ କରିଥାଏ। ଆଉ ତାହାକୁ କଣ ବୃତ୍ତିଗତ ଶିକ୍ଷା କୁହାଯାଏ ଆମେ କଣ ଖାଲି ବୁ ଯୋଉଟା ଆମ ରୋଜଗାର ପାଇଁ ସେ ଏଇଟା କଣ ବୃଦ୍ଧି କରେ ବୃତ୍ତିଗତ କଣ ଆମେ ଯେମିତି ଶିକ୍ଷିତ ହେଇକି ଆମେ କେମିତି କଣ ରୋଜଗାର କରିବା ଯୋଉଥିରେ ଆ ଆମେ ନିଜକୁ ନିଜେ ପଶିବା ପୋଶିବା ସହ ଆମ ପରିବାରକୁ ମଧ୍ୟ ଆମେ ପୋଷି ପାରିବା। ସେଇଟା ହଉଛି ବୃତ୍ତିଗତ କିଛି ଭୁଲ ଭୁଲ ଏଥି ରହିଲା କି।
ନା ନା ତମେ ଏକଦମ ଠିକ କଥା କହିଚ ଯେନ୍ତୁ ଆମେ ଯୋଉ ନୈତିକ ଶିକ୍ଷା କହୁଚନ୍ତି ନୈ ତିକତା କହୁଚନ୍ତି ପୁଣି ଶିକ୍ଷା କହୁଚନ୍ତି ତା ଭିତରେ ସମ୍ପର୍କ କଣ ଜାଣିଛ ମୁଁ କହୁଚି ଶୁଣ।
ମୁଁ ତ ଜାଣିନଥିଲି ସତରେ ମୁଁ ଜାଣିନଥିଲି।
ହେଁ ଶୁଣ ମୁଁ କହୁଚି ଆମେ ନୈ ନୈତିକ ତାକୁ ଅଲଗା କରୁଛନ୍ତି ଶିକ୍ଷାକୁୁ ଅଲଗା କରୁଛନ୍ତି କିନ୍ତୁ ଦି ତା ଭିତରେ ସମ୍ପର୍କ ଅଛି। ମାନେ ଶିକ୍ଷା ଟା କେବଳ ପୁସ୍ତକୀୟ ଜ୍ଞାନ ନୁହେଁ ଯେମତି ଆମେ କୁହନ୍ତି କି ପୁସ୍ତକ କୀଟ। ପୁସ୍ତକ ଭିତରେ ସୀମି ତ ହେଇକି ରହିଯାଏନି କି ଆମେ ପାଠ ପଢିବା ପରୀକ୍ଷାରେ ଲେଖିଦବା ଭଲ ଅ ନମ୍ବର ରଖିଲେ ସେଇଟା ଶିକ୍ଷ୍ୟା ସେଇଟା ଶି କ୍ଷା ନୁହେଁ ଶିକ୍ଷା ହଉଚି କି ମାନେ ନୈତିକ ମୂଲ୍ୟବୋଧ ଆମକୁ ଶି ଖାଏ ଆମକୁ ସଚୋଟ କରାଏ ଆମେ କୌଣସି ଏ ଖରାପ କାମ କରିବାନି କାହାକୁ ଉ ବଡ ମାନଙ୍କୁ ସମ୍ମାନ ଦବା ମୁ କୁ ଦୟାଳୁ କରାଏ। ଜଣେ ଅସୁବିଧାରେ ପଡିଛି ତାକୁ ଆମେ ସାହାଯ୍ୟ କରିବା ସଚୋଟ ହବା ପଛେକେ ଅ କୁହନ୍ତିନି ଉଁ ଅ ସତ କହିବାକୁ କିଆଁ ଡରିବି ସ ସତ କହି ପରେ ମି ହ ସତ କହି ପଛ ମଲେ ମରିବି ମି ଛ କେବେ କହିବାନି ଦାୟିତ୍ଵବାନ ଆମକୁ ହବାକୁ ପଡିବ ଶିକ୍ଷା ଆମକୁ ଦାୟିତଵବାନ ହବାରେ ସାହାଯ୍ୟ କରେ। ନୈତିକତା ବଢାଏ ନୈତିକ ଶିକ୍ଷା ତ ଏଇୟା କି ଆମେ ସଚୋଟ ହବା ଦୟାଳୁ ହବା ଦାୟି ତ୍ୱ ବାନ ହବା ସମସ୍ତଙ୍କୁ ସାହାଯ୍ୟ କରିବା। ଅ ନିଜେ ସମସ୍ତଙ୍କ ପ୍ରିୟର ପାତ୍ର ହବା ସମସ୍ତଙ୍କର ପ୍ରଶଂସା କରିବା ଯଦି ଆମକୁ ଜଣେ ସାହାଯ୍ୟ କରୁଛି ତାକୁ ଆମେ ଉଁ ଉଁ ତାକୁ ଆମେ ଉପରକୁ ଉଠେଇବା କାହାକୁ ହଁ ଯେମିତି କୁହନ୍ତି କି ମାନେ କାହାକୁ ତଳୁକୁ ଆଣିବାକୁ କେବେ ଚେଷ୍ଟା କରିବନି ଜଣେ ଯଦି ଉପରକୁୁ ଯାଉଛି ତାକୁ ଆମେ ଆହୁରି ପ୍ରଶଂସା କରିକି ତାକୁ ଉପରକୁ ଉଠେଇାରେ ସାହାଯ୍ୟ କରିବା।
ତମେ ଜାଣିଛ ଶିକ୍ଷା କେବଳ ନିଜେ ନିଜେ ଶିକ୍ଷିତ ହେଇଲେ ହବନି। ସେଖ ନିଜେ ସିଖିତ ହବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଶିକ୍ଷିତ କରାଇବା ଉଚିତ ହଁ। ଶିକ୍ଷିତ କରାଇବା ମଧ୍ୟ ଦରକାର। କଣ କହିଲ? ଶିକ୍ଷା
ସେ କେମିତି ଆତ୍ମନିର୍ଭରଶୀଳ କରେ ଆମକୁ।
ହଁ ଶିକ୍ଷା ତ ମଣିଷ କଣ ଜ୍ଞାନ ବି ଦିଏ କୌଶଳ ପ୍ରଦାନ କରେ କେମିତି କଣ ସେ କୋଉ କୌଶଳରେ କଣ କଲେ କଣ ତାକୁ ମିଳିବ? ଏହା କଣ ଭଲ ଚାକିରି ମଧ୍ୟ ଦେଇଥାଏ ଆଉ ବ୍ୟବସାୟ କରିବା କଣ ସୁଯୋଗ ମଧ୍ୟ ଦେଇଥାଏ ଆଜିକାଲି ତ ତମେ ଜାଣିଛ ବିନା ଶିକ୍ଷାରେ କେହି ଆଗକୁ ଯାଇପାରିବେନି କି କେହି କଣ? ଅ ରୋଜଗାର ମଧ୍ୟ କରିବାରେ ସେମାନେ କଣ ବହୁତ କଷ କରିଥାନ୍ତି। ଫଳରେ କଣ? ଅ ବ୍ୟକ୍ତି କଣ ଆତ୍ମନିର୍ଭରଶୀଳ ହେଇପାରେ ଏଇ ଶିକ୍ଷା ଦ୍ଵାରା କଣ ବ୍ୟକ୍ତିଆ ଆତ୍ମ ନିିର୍ଭରଶୀଳ ହେଇଥାଏ‌।
ମାନେ ଆଚୁଲି ଉ ଆଚୁଲି ପ୍ରକୃତରେ ସତ କଥା ହେଲା ମାନେ ଶିକ୍ଷା ହଉଛି ଜୀବନର ଗୋଟେ ଅମୂଲ୍ୟ ସମ୍ପଦ। ମାନେ ଗୋଟେ ଦେଶ ଗଢିବାରେ ଗୋଟେ ସମାଜ ଗଢିବାରେ ଗୋଟେ ବ୍ୟକ୍ତି ଗଢିବାରେ ଏଇଟା ହଉଛି ଚାବିକାଠି ଯେତେ ବ୍ୟକ୍ତ ତି ଗଢିଲା ଗଢି ହେଲା ଭଲ ତାହେଲେ ସମାଜ ଭଲ ଗଢି ହବ ସମାଜ ଗଢି ହେଲେ ଦେଶ ଭଲରେ ଗଢିହେବ ଦେଶ ଭଲରେ ଗଢି ହେଲେ ଦେଶର ଉନ୍ନତି ହବ। ଦେଶର ଉନ୍ନତି ହେଲେ ଉଁ ପରୋକ୍ଷରେ ଆମର ବି ଉନ୍ନତି ହବ ବ୍ୟକ୍ତି ମାନଙ୍କର ଉନ୍ନ ବ ତେଣୁ ଆମେ ସମସ୍ତଙ୍କୁ ମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା ସେ କିଛି ଶିକ୍ଷା ଗ୍ରହଣ କରିବାକୁ ପଡିବ। ଶିକ୍ଷା ଗ୍ରହଣ କରିକି ଆମକୁ ଜ୍ଞାନୀ ହବାକୁ ପଡିବ ଚରିତ୍ରବାନ ହବାକୁ ପଡିବ ଦାୟିତବାନ ନାଗରିକ ହେବାକୁ ପଡିବ କାରଣ ଦେଶର ଭବିଷ୍ୟତ ନାଗରିକ ହାତ ରେ ଗୋଟେ ଉ ଭଲ ନାଗରିକ ହା ହାତରେ ଗୋଟେ ଭଲ ଛାତ୍ର ହାତରେ ତ ଆମେ ଯେହେତୁ ଶି ଶିକ୍ଷା ଗ୍ରହଣ କରିକି ଯଦି ଆମେ ଭଲ ପଢ଼ିବା ଶିକ୍ଷିତ ହେବା ତାହେଲେ ଆମ ଦେଶର ଉନ୍ନତି ହେବ। ଦେଶର ଉନ୍ନତି ହବ ମାନେ ଆମ ମାନଙ୍କର ବି ଉନ୍ନତି ହବ। ପରୋକ୍ଷରେ କିନ୍ତୁ ଆମେ ଯଦି ପାଠ ନ ପଢିବା ତା ହେଲେ ଆମର ଉନ୍ନତି ହେଇପାରିବନି ଆମର ଉନ୍ନତି ନହେଲେ ଆମ ସମାଜର ଉନମତୀ-ଉନ୍ନତି ହେବନି। ଜିଲ୍ଲାର ଉନ୍ନତି ହବନି ରାଜ୍ୟର ଉନ୍ନତି ହବନି ଦେଶର ଉନ୍ନତି ହବନି ତ ଆମେ ପଛରେ ବଢିଯିବା।
ହଁ ଯାହା କହିଲ।
ତ ଯାହାହେଲେ ଶିକ୍ଷା ଟା ଆମ ଜୀବନରେ ବହୁତ ଦରକାର। ଶିକ୍ଷା ବିନା ଆମେ କିଛି କରି ହିଁ ପାରିବାନି।
ଏ ହଁ ଏଇ ଶିକ୍ଷା ବିନା ବି ଆମ ଭବିଷ୍ୟତ ମଧ୍ୟ ଆମର ଭବିଷ୍ୟତ ତ ମଧ୍ୟେ ଶିକ୍ଷା ଉପରେ ନିର୍ଭର କରେ ଯଦି ଆମେ ଶିକ୍ଷିତ ନହବା ଆମ ଭବିଷ୍ୟତ ଅନ୍ଧା ର ହେଇଯିବ। ସେଥିପାଇଁ କଣ ଆମକୁ ଶିଖି-ଶିକ୍ଷିତ ହବାକୁ ପଡିବ।
ପୃଥକ ଜାଣିପାରନ୍ତି ଶିକ୍ଷା ଦ୍ଵାରା ଆମେ ଠିକ ଭୁଲ ଭିତରେ ଏ ପାର-ପାର୍ଥକ୍ୟ ଜାଣି ପାରନ୍ତି ଏଇଟା କେବଳ ଚାକିରୀ ପାଇଁ ହେଇନଥାଏ ଆମେ ଭଲ ନାଗରିକ ହବା ପାଇଁ ବି ଶିକ୍ଷାର ଗୁରୁତ୍ଵ ଭୂମିକା ରହିଛି ଆମ ଜୀବନରେ।
ଶିକ୍ଷଟା ମଣିଷ କୁ ଠିକ ମଣିଷ ଭଳିଆ ଗଢେ ଯେମିତି ପଶୁ ମାନଙ୍କର କିଛି ସେ ବୁଦ୍ଧି ନଥାଏ କିନ୍ତୁ ମଣିଷ କଣ ଶିକ୍ଷିତ ହେଲେ ସେ ତାର ନିଜର ଉନ୍ନତି କରିଥାଏ ମଣିଷ ଭଳିଆ ସେ ଆଚର ବ୍ୟବହାର କରିଥାଏ।